ହାଲୋ।
ହଁ ବନ୍ଧୁ, ହଁ ବନ୍ଧୁ, ଜୟ ଜଗନ୍ନାଥ। ଜଏ ଜଗନ୍ନାଥ।
ଆଉ କଣ ଖବର ତମର ସବୁ ଭଲ ନା?
ହଁ ଭଲ।
ହୁଁ।
ଆଉ କଣ ସବୁ ଆଜି ଦିନ କେମିତି କଣ କଟିଲା?
କଁଅ କଟିଲା ହେଇ ସକାଳୁ ଆଜିଟା ଉଠିଲୁ। ଖାଇବା ପିଇବା ସକାଳୁ ଚୁଡା କଦଳୀ ଉଡିଲି ତାପରେ ଘର କାମ ଟିକେ କଲୁ ଏଇ ମାନେ ଧାନ ମାନେ ଧାନ ଫାନ ଟିକେ କଁ କହିଲ ମୂଷା ଫୂଷା କାଟି ଦେଇଥିଲା। ତାକୁ ସବୁ ସାଇଜି କଲୁ ସାଇ ବାପାଙ୍କର ମୋର ତାପରେ ହେଠଉ ଗାଧ ଗାଧ ପାଧେ ହେଇଗଲା ଗୋଟେ ଖଣ୍ଡେ ତାର ଗାଧେଇଲୁ ତା ଗାଧେଇକି ଗୋ ରୁ ଭାତ ଡାଲି ଶାଗ ଆଉ ଆଳୁ ଯୁ ଭର୍ତ୍ତା ଏମିତି ଖାଇଲୁ ଖାଇ ପିଇକି ବସିଥିଲି। ହେଠୁ ମୋ ସାଙ୍ଗ ଗୋଟେ ଫୋନ କଲା।
ଆଜ୍ଞା।
ହଁ ଫୋନ କଲା ହେଠୁ ଆସିଲୁ ଏଠିକି।
ପୋଲ ଅଛି ଗୋଟେ ସେ ପୋଲକୁ କତିକି ଆସିଲୁ। ହେଠୁ ସେଠି ଯାଇକି ଆ ଇ କ କଥା ବାଥା ଏ ବରାଫରା ଦିଟା ଖାଇଲୁ ରା ଖାଇପିଇକି ହେଠୁ ଯାଇଥିଲୁ ଗୋଟେ ସାଙ୍ଗ ଏମିତି ପେଟ ଖରାପ ହେଇଥିଲା ତାକୁ ନେଇକି ନେଇକି ଯାଇଥିଲୁ କଉଠି କହିଲ ମେଡିକାଲ ଟିକେ ସେଠି ହଁ ମେଡିସିନ୍ ଫେଡିସିନ୍ ଟିକେ ନେଲା। ଇଞ୍ଜେକ୍ସନ ଟେ ନେଲା ନେଇକି ହେ ସେଠୁ ଆସିଲା ଏବେ ଭଲ ଅଛି ସିଏ ତାପରେ ଏଇ କ ଆସିଥିଲେ ବସୁ ଟିକେ ସାଙ୍ଗମାନେ ସବୁ ରୁଟିିକି ରାତିକି ଟିକେ ଖାଇବା ପିଇବା ହେବ ରୁଟି ଏମିତି କଣ ମଟର ଫଟର ତରକାରୀ ଆଉ ଆପଣଙ୍କର କଣ କୁହ?
କୁହଁନ୍ତୁ ଆପଣ କଣ କୁହଁନ୍ତ ଆମେ କହିବୁ ନା
ହେ ହେ ଅଁ ଏଇ ସବୁ କଥା ଏଁ?
ଆପଣ ପଚାରନ୍ତୁ ଆମେ କହିବୁ ଆଉ?
ଏୟା ସବୁ କଥା ତାହାଲେ ଆଉ ଯୋଉ ଇଏ ଉଁ ଘରେ ସବୁ କଁ କରୁଥିଲେ?
ଘରେ ତ ସବୁ ରାତି ହେଲେ ସିରିଏଲ ଆଉ କଁ କରିବ
ହେ ହେ ହେ।
ସିରିଏଲ ନ ଦେଖିଲେ ଇଏ ହବନି ଆଉ କଁ ହବ ତ କେତେ ଭାତ ହ ହଜମ ହବନୀ ସିରିଏଲ ଲାଗି ମଁ କେବୁଲ ଚାଲିଚି କେବଳ ଯୋଉ ଆମର କହୁଥିଲି ଯୋଉ ଆଣ୍ଟିନା ଏଇ ଯୋଉ ଲାଗିଚି ଯୋଉ ଟିଭି ଚାଲୁଚି କେବଳ ସିରିଏଲ ପାଇଁ ଆଉ କଣ ପାଇଁ ଗପିବି ନୂଆ ଫିଲ୍ମ ଦଉଚି ଏ ତ ସିରିଏଲେ ଗୀତ ଏଇଗୁଡ଼ାକ
ଡିଉଟି ଫିଉଟି କେତବେଳେ ଯାଉଛନ୍ତି ସବୁ ଆଉ
ଡିଉଟି ମୁଁ ଯାଉଚି ଚବିଶ ଘଣ୍ଟା ଆମର ଡିଉଟି ହଉଚି।
ହୁଁ।
ଚବିଶ ଘଣ୍ଟା ଡିଉଟି ଯେ ଆମର ଏଇନା ପିଲା ରହିଯାଇଛନ୍ତି ଆମର ଆଠ ଘଣ୍ଟିଆ ଡିଉଟି ଏବେ ଚାଲିଚି। ବୁଝିଲେ ଆଠ ଘଣ୍ଟିଆ ଡିଉଟି ଚାଲିଚି ଛ ଛତିଆ ଜାଣିଚ ଛତିଆ?
ହଁ ହଁ ହଁ।
ଗୋଟେ ଗାଳି ଶୁଣି ରହିଚୁ ଏଇଟା ଆଠ ଘଣ୍ଟିଆ ଡିଉଟି ଏବେ ହଉଚି।
ଓହୋ ହଁ ହଁ।
ଆଠ ଘଣ୍ଟିଆ ଡିଉଟି ହଉଚି ଏଇନେଆଉ ଓଭର ଡିଉଟି ଟିକେ କଲାବେଳକୁ ମାସକୁ ଷୋହଳ ସତର ରେ ହେଇଯାଉଛି ଆଉ
ଓହୋ ଆଉ କିଏ ଯାଉଛନ୍ତି ନା ଏକୁଟିଆ ଯାଉଛନ୍ତି?
ନାଇଁ ମୁଁ ଯାଉଛି ଆଉ ଗୋଟେ ଶୁଣିଥିବେ ମଙ୍ଗରାଜପୁର
ହଁ।
ଛେଦା ଛେଦା ଆଡେ ସେ ଯାଜପୁରରେ ଯାଉଛି।
ହଁ ହଁ ହଁ।
ମଙ୍ଗଳାଜପୁରରୁ ଆଉ ଗୋଟେ ପାଟଣା ଛତିଆ ପାଟଣା ପିଲା ତିନି ଜଣ ଅଛନ୍ତି ଆମେ ଆଉ
ଓହୋ ଭଲ ଖାଇବା ନେଉଛନ୍ତି ଘରୁ?
ହଁ ଆମ ଘର ପାଖରେ ଗୋଟେ ପିଲା ଚିହ୍ନା ପରିଚୟ ଥିଲା ସିଏ ରଖେଇ ଦେଇଛନ୍ତି ଆଉ। ଆପଣ ଏବେ କଣ କରୁଛନ୍ତି ନା ବୁଝାବୁଝି କରିବା କୋଉଠି ରହିବେ?
ହଁ ନାଇଁ ମୁଁ ଅଛି ଆମର ସେଇ ଦୋକାନରେ ତ ଅଛି ତାପରେ ବୁଝାବୁଝି ମୁଁ ଗୋଟେ କରିଛିିବି। ଆପଣବି ବୁଝାବୁଝି କରିଥାନ୍ତୁ ଯଦିହବ ଗୋଟେ କୋଉଠି ମୁଁ କହିବି ଆପଣଙ୍କୁ ଆଉ
ନାଇଁ ଏଇ କାମ ସିକ୍ୟୁରିଟି କାମ କରିବେ ନା ନାଇଁ ନା ଭଲ କାମ କଣ?
ନେଇଁ ଦେଖିବା ମୁଁ ତମକୁ ବୁଝାବୁଝି କରିଥାନ୍ତୁ ମୁଁ କହିବି ଆପଣଙ୍କୁ।
ଆପଣ ଏଇନା ନୂଆ ପିଲାମାନେ ଆପଣଙ୍କୁ ଏଇନା ମାସେ ଦି ମାସେ ଦିନରେ ଡୁଉଟି ପଡିବ ରାତିରେ ପଡିବନି। ଓ ହୋ ଦିଟା ଦି ସକାଳୁ ଯିବେ ଆ ଦିଟାରେ ଆସିକି ଘରେ।
ଓହୋ ହଁ ହଁ।
ବୁଝିଲେ।
ଆଜ୍ଞା।
ଯିବେ ସକାଳେ ଖାଲି କିଛି ନାହିଁ ସିଏ ତାଙ୍କର ଜିନିଷ ଇଏ କରେ ତମେ ଖାଲି ତା ଭିତରେ ଟିକେ ବସିବ ଆଉ କିଛି ନାହିଁ। ଗୋଡ କ ହେଇଗଲେ ବସିବ ନହେଲେତା ଭିତରେ ଟିକେ ବୁଲିବ ଆଉ ଦିଇ ଘଣ୍ଟା ଖଣ୍ଡେ ବୁଲିବ ତାପରେ ଆଠ ଛଅଘଣ୍ଟା ବସିବ ସେକି
ହୁଁ
ଡ୍ରେସ ପିନ୍ଧି ଖାଲି ବସିବ ଆଉ ଉ ଫେଣି ନା ମୋର ହେଇଗଲାଣି ରେଗୁଲାର ହେଇଗଲା ପରେ ଶ ଶଶ ଷୋହଳ ହଜାର ଦରମା ହେଇଯିବ ଆଉ ଇଏ ଆମର ଯୋଉ ଏସ୍ ଆଇ ପି କଟିବ ବୋଲି କହିଛନ୍ତି ଦେଖା ଯାଉ କଣ ହହୁଛି
ହୁଁ
ହୁଁ ଆଉ କଣ
ଆ ମୁ ଗାୁଆ ଗାଧି ଗାଧଆଧି ବୁଲାବୁଲି ସବୁ କୁଆଡେ କୋଠି ସବୁ ଆଉ ତମର ସେଆଡେ଼ କଣ କେତେ ଭଲ କଣ ଅଛି
ଭଲ କଣ ମୁଁ ଗାଧୁଆ ପାଧୁଆ ସେଠି ବି ଇଏ ଅଛି ଗାଧୋଇବା ପାଇଁ ଗାଧୁଆ ଘର ଅଛି ସବୁ ଅଛି
ହଁ
ବୁଝିଲେ ସବୁ ଅଛି କିନ୍ତୁ ଆମେ ସେ ଟିଏ ଏତେ ପସନ୍ଦ କରୁ ନା ଆମ ଘର ପାଖରେ ଆମର ନଈ ଅଛି ବୁଝିଲେ ଏ ବି ରୂପା ନଈଁ କୁହନ୍ତି ହଉ ସେ ସମସ୍ତେ ଆମର ସେଇ ନଈରେ ଗା ଗାଧଉ ଆଉ ଏଇଟା ଟିକେ ବର୍ଷା ବର୍ଷା ଦିନ ପଳ ହେଲା ନା ଆଉ ଟିକେ ଏନା ଦେଖିକି ରଖିକି ଚଳେଇିବାକୁ ପଡିବ
ହୁଁ
ବୁଝିଲେ
ଆଉ ହଁ ଆଉ ବୁଲାବୁଲି କୁଆଡେ କରନ୍ତି ସାଙ୍ଗମାନଙ୍କ ସହିତ କଣ ଏମିତି ଜାଗାତି କୁହନ୍ତି ସେପଟେ
ଏ ଆମର ତ ସକାଳ ପାହିଲେ ଆମେ ଯାହାବି ହେଲେ ଆମ ଘର ପାଖରୁ ଗୋଟେ ମାର୍କେଟ ଅଛି ନୂଆ ହାଟ ଛକ ସେତିକି ଯାହା ବେଲେ ଦିନିକ୍ କୁ ଅ ଯଦି ଘରେ ରହିଲୁ ଗୋଟେ ସାଙ୍ଗ ଥିଲା ତେ ଡେଲି ଯାହା ବୋଇଲେ ସବୁଦିନ ବିପିନ ଥର ଯିବାକୁ ଚାଉଛି। ଆ ସିଏ ଏବେ ନାହିଁ ଏନା ଆଉ ତା ବା ଆମ ତାପରେ ଉଁ ତା କାମ ପହିଲେ ଛତିଆ ଯଭେଲେ ଯାଉ ଆଉ ଚଣ୍ଡିଖଲ ଏମିତି ତ ସବୁ ଆଡେ ବୁଲୁ ଆଉ।
ଅ ହ
ହୁଁ ହୁଁ
ବଢିଆ ଯା ବୁଲାବୁଲି କର ଆଉ ନା? ଖାଇବାଟା ଖାଇବାଟା କଣ ଏଠୁ ନେଇକି ପଳାଅ ବୋଧେ?
ହଁ ମୋର ପଖାଳ ଟିକେ ଭାଇ ଓଡିଆ ଘର ଲୋକ ଆମେ ପଖାଳ ଟିକେ ଭାରି ପ୍ରିୟ। ପଖାଳକୁ ଟିକେ ବଢି ଚୁରା ହଉ ନହେଲେ ବାଇଗଣ ଟିକେ ପୋଡା ହଉ ନେଇକି ପଳେଇଲେ ଗୋଟ କାଇଁ ଜିନିଷ ନେଇଗଲେ ଝୋଳ କରି ଦିଗୋଟା ଭାତ
ଦି ବେଳାଟା ଦି ବେଳାଟା ଯୋଉ ରହୁଛନ୍ତି ସକାଳ ସିନା ଖରା ବଳ ଟା ସିନା ଆପଣ ନେଇ ଯାଉଛନ୍ତି ଖାଇଦଉଛନ୍ତି। ରାତି ବର୍ଷ
ଆଜ୍ଞା ରାତି ବେଳ ଟା ଘରୁ ଖାଇଦେଇ ଗଲୁ।
ନାଇଁ ନାଇଁ ଯୋଉଦିନ ଯୋଉ ଯଉ ଯୋଉଦିନ ରହି ଓହୋ ଡ୍ୟୁଟି ଟା ଏମିତି ନା ଚବିଶ ଘଣ୍ଟା ତ କହିଥିଲେ ନା?
ଆଠ ଘଣ୍ଟିଆ ମାନେ ଚବିଶ ଘଣ୍ଟା ହଉଥିଲା ଏଇନା ଆଠ ଘଣ୍ଟିଆ।
ଓହୋ ହୋ ହଁ ଆପଣ କହିଲେ ଆଠ ଖଣ୍ଡିଆ।
ଆଜ୍ଞା
ହୁଁ ହୁଁ ସକାଳୁ ରାତିରୁ ଖାଇଦେଇ ପଳୋଉଛନ୍ତି ଆଉ ନା।
ହୁଁ
ଅ ହ ହୋ କାମ କଣ ରହୁଛି?
କାମ ଏଇ ସିକ୍ୟୁରିଟି ବା।
ଓହୋ ହୋ ମୁଁହିଲି କମ୍ପାନୀରେ ଅଲା କଣ କାମ।
ନାଇଁ ନାଇଁ ଚାଉଳ କମ୍ପାନୀରେ ସିକ୍ୟୁରିଟି।
ଓଁ ହ ହ ଅଁଏଇ ଦି ଦି ଦି ହଁ
କା ଚୁଡ଼ା ଗହମ ଆଉ ସୁଜି ଏଇ ସବୁ ଆଉ। ଚିନି ସବୁ ବାହାରୁଚି। ଆଉ ଆଉ ଫେସା ଫେସିି ହେଇକି ବାହାରୁଛି ଆଉ ଧାନ ଗାଡି ସବୁ ବାହାରୁ ଆସୁଛି ଆଉ ଏଠିକି ଚାଉଳ ହଉଛି ଆଉ ସବୁ ପ୍ରକାର ଧାନ ଚାଉଳ ଅଛି। ଓ କିିଲ କି ସବୁ ଚାଉଳ ସବୁ ମାନେ ଉଷୁନା ଚାଉଳ କିଲ ସବୁ ଷାଠିଏ ସତୁର ଟଙ୍କା ସବୁ ଭଲ ଭଲ ଚାଉଳ
ହୁଁ
ହୁଁ ବାସୁମତୀ ବାସୁମତୀ ଯୋଉ କୁହନ୍ତିନି?
ଆଜ୍ଞା ଆଜ୍ଞା ଆଜ୍ଞା ବଢିଆ ତାହେଲେ ଭଲ ଆଉ।
ହଁ ଆଉ ଆମେ ଯୋଉ ବିପିଲ ଚାଉଳ ଗାଁରେ ମିଳିଛି ନା ସେ ଯୋଉ ଆମେ ଖାଉଛେ ତାକୁ
ଅ ହଁ ହଁ ହଁ
ବାସ ବି ପିଏଲ ଚାଉଳ ବିି ପିଏଲ ଚାଉଳ ତ କୋଡିଏ ପଚିଶ ଟଙ୍କା ଗାଁରେ ବିକ୍ରି ହଉଛି। ଶୁଣିଥିବେ ଆ ଏଠି ତ ମାଗଣା ଗଭମେଣ୍ଟ ଦଉଛି।
ଯାଉଁନ ସରକାର ଚେଞ୍ଜ କରିଦେଲା ବି ପିଏଲ ଚାଉଳ କିନ୍ତୁ ସେଇଟା ବି ପିଏଲ ଚାଳ ଆଉ ନାହିଁ।
ଆଜ୍ଞା।
ସେଟା ଏବେ କଣ କହିଲ ରାସନ
ଆ ଅ ଏ ରାସନ କାର୍ଡରେ ଆମେ ସେଇଆକୁ ମନେ ରଖିଛୁ ବିପିଏଲ ତାପରେ ସେ ଚାଉଳରେ ସବୁ ରହୁଚି ଆମର ଉଁ ପ୍ଲାଷ୍ଟିକ ଫ୍ଲାଷ୍ଟିକ ମିଶା ରହୁଚି। ଚାଉଳରେ ଗଭର୍ଣମେଣ୍ଟ ପାଇଲେ ଆଉ କଣ କରିବ ଆଉ ସେଇଗୁଡା ଖାଇକି ଦେହ ଖରାପ। ହଉଛି ବୁଝିପାଇଲେ।
ହୁଁ। ହଁ ଆମେ ବି ସାଙ୍ଗମାନଙ୍ଗ ବୁଲାବୁଲି କରୁଛେ ଏବେ ଟିକେ ସାଙ୍ଗମାନେ ସବୁ ନାହାନ୍ତି। ପଳେଇଛନ୍ତି ସବୁ ବୁଲାବୁଲି ବହୁତ ଜାଗା କରିବାକୁ ଯାଉ ଏପଟେ ଏଇ ଯାଇଥିଲୁ ଏଇ କାଲିନା ପରଦିନ ଯାଇଥିଲୁ କପିଳାସ। ଏପଟେ ଯାଇଥିଲୁ ଆମର ଅ କଙ୍କିରା ଏଇ ସବୁ ବୁଲାବୁଲି ଯାଇଥିଲୁ ତାପରେ ଯା ରଜକୁ ଯାଇଥିଲୁ କୋଉଠି କହିଲ?
ଆଜ୍ଞା।
ଆମରୋ ଗୋ ଗୋରଖନାଥ ସାରଳା ଏମିତି ବୁଲିବାଲିିକି ଆସିଲୁ ସବୁ।
ହୁଁ ଆଉ ଯିବେ ନା ଠାକୁରଙ୍କ ପାଖକୁ ଯିବେ ନା ଘରେ ଅଛ ଠାକୁଙ୍କ ପାଖରେ ନଗଲେ ହବ।
ହୁଁ ତାପରେ ଏବେ ଗୋଟେ ଯାଇଥିଲୁ ବାହାଘରିଆ ମାନେ ସେଇ ବନ୍ଧୁବାନ୍ଧବରେ। ଯାଜପୁରୁ ସେଆଡେ ଟିକେ ବିରଜା ଫିରଜା ବୁଲି ଆସିଲୁ। ଭଲ ହେଲା ଯାଅ ଠାକୁରଙ୍କୁ ଟେ ବୁଲିଆଇଲୁ ବହୁତ ଭଲ ଲାଗୁଛି।
ହୁଁ ଯାଜପୁରକୁ ତ ବିରଜା ଘୋଡେଇକି ରଖିଛନ୍ତି ନା ଯାଜପୁର ଡିଷ୍ଟ୍ରିକ୍ଟ ବିରଜା ବିରଜା ଭଲ ଜାଗାରେ ଅଛନ୍ତି ତାପରେ ଏକରେ ଆମର ମହାବିନାୟକ ରହିଲେ ମହାବିନାୟକ କଥା ବି ଲେଖା ହେଇଛି ପୃଥୀ ପୁରାଣ ରେ।
ହୁଁ।
କହୁନଥିଲେ ଗୋଟେ ହଉଥିଲା ଅଡିସନ ଯୋଉଁ ହଉଥିଲା। ଟିଭିରେ ନା କଣ କହୁଥିଲେ କହୁନଥିଲେ? ଯା ଆଉ ଓଡିଶାର ତ ଗୋଟେ ଜାଗା ନା ଇଏ ଅଛି। ହଁ ପୁରୀ ନାଁ ତ ଆମର ପୁରୀ ଠାକୁରଙ୍କ ନାଁ ଜଗନ୍ନାଥଙ୍କ ନାଁ ଆଗରୁ ଅଛି। ଆଉ ଚଢିକି ଗୋଟେ ହେଇଲା ଭଲ ନା।
ହୁଁ।
ହୁଁ।
ଦେଖିବା ଆମ ଆଡେ କେତେବେଳେ ଆସନ୍ତୁ ଦେଖାହବ ନିଶ୍ଚିନ୍ତ।
ଆଜ୍ଞା ଆଉ ଆପଣ ଡାକିଲେ ଆମେ ଯିବୁ ନା ଆଉ ନଡାକିଲେ ଆମେ କେମିତି ଯିବୁ?
ହଁ ନିଶ୍ଚିନ୍ତ ଡାକିବୁ ନା ନିଶ୍ଚିନ୍ତ ପାଙ୍କା ହେଲେ ମୁଁ ନିଶ୍ଚିନ୍ତ ଡାକିବି ଆପଣ ଛୁଟି କେତେବେଳେ ରହୁଚି ଉ ଉ ସେତେବେଳେ ଥିବ ଆସିବୁ ନିଶ୍ଚିନ୍ତ ଆଉ
ଆଜ୍ଞା।
ହୁଁ।
ଆଉ ଖିଆ ପିଇ କଣ ହବ ରାତି କିି ଆଜି?
ଉ ଅ ରାତିରେ ରୁଟି ଆଉ ଡାଲି ଟିକେ ଖିଆହବ ଆଉ କଦଳୀ ଟିକେ ମୁଁ ଭାରି ଭଲ ଲାଗେ କଦଳୀ ଟିକେ ଖାଇବା ଆଉ
ହୁଁ।
ହଉ ଆମର ଘରେ ଡାକି ଘରେ ଡାକିଲେ ଆଜ୍ଞା।
ହ ହଉ କେତେବେଳେ କଥା ହବା ରଖୁଚି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।